ହ୍ୟାଲୋ। ହ୍ୟାଲୋ, ଆଜ୍ଞା ଦିଦି ପ୍ରଣାମ।
ହଁ, ହଁ ପ୍ରଣାମ, ମୋ କଥା ସୁବୁଝି?
ଆଜ୍ଞା ଦିଦି ଶୁଣା ଯାଉଚି। କେମିତି ଅଛନ୍ତି?
ହଁ ବହୁତ ଭଲରେ ଅଛି। ଆଉ ତୁମେ କେମିତି ଅଛ?
ହଁ ଦିଦି ମୁଁ ବହୁତ ଭଲ ଅଛି। ଆଉ ଉଁ, ପୁଅ କେମିତି ଅଛନ୍ତି?
ହଁ ପୁଅ ବହୁତ ଭଲରେ ଅଛି। ଆଉ ତୁମ ଦେହ ପା କେମିତି ଅଛି?
ହଁ ଦିଦି ଦେହ ପା ବହୁତ ଭଲ ଅଛି। ଆଉ ଆପଣଙ୍କର? ମୁଁ ଖାଇଥିଲି ସ ଖାଳେ ପଖାଳ ଭାତ ଆଳୁ ଉଁ, ଭର୍ତ୍ତା ମିକ୍ସଚର୍ ଖାଇଥିଲି ଆଉ।
ଅଁ, ହଁ।
ଆଉ ଆପଣଙ୍କ ଦେହ କେମିତି ଅଛି?
ହଁ ନାଇଁ ମୋ ଦେହ ଟିକେ ମଝିରେ ବହୁତ ଖରାପ ଥିଲା। ମୁଁ ଟିକେ ରକ୍ତ ମୁଁ ଟିକେ ରକ୍ତ କମି ଯାଇଥିଲା ତ ମୁଁ ମେଡିକାଲ୍ ରେ ଟିକେ ରହିଥିଲି। ମେଡିକାଲ୍ ରେ ରକ୍ ତ ନେଇକି ମୁଁ ଘରକୁ ଆସିଲା ପରେ ଦେହ ଏବେ ଠିକ ଅଛି। ମୋ ଦେହରେ ଜମା ରକ୍ତ ନଥିଲା, ତ ଏବେ ମୋ ଦେହ ପୁରା ଠିକ ଠାକ୍ ଅଛି ଆଉ।
ହଁ ଭଗବାନଙ୍କୁ ଡାକୁ ଚି ଆପଣଙ୍କ ଦେହ ଜଲଦି ଜଲଦି ଭଲ ହେଇଯାଉ ଭଲରେ ରୁହନ୍ତୁ।
ଆଉ କଣ ପଢ଼ାପଢ଼ି କଣ ଚାଲିଚି, କେମିତି କଣ ଚାଲିଚି, କଣ ପଢ଼ୁଚ କହିବ ଟିକେ?
ମୁଁ ଏବେ ତ ଡିପ୍ଲୋମା କରୁଛି। ଅ, ଗୋଟିଏ ବର୍ଷ ଶେଷ ହେଲା। ଆଉ ଏବେ ଦିତୀୟ ବର୍ଷ ଆରମ୍ଭ। ଅ, ଏବେ ଗୋଟିଏ ମାସ ମାସିକିଆ ଗୋଟେ ଇଣ୍ଟର୍ନସିପ୍ ପାଇଁ ମୁଁ ଆସିଚି ଭୁବନେଶ୍ଵରକୁ। ଅଁ, ଡେଲି ସକାଳ ସାଡେ ଛଅଟାରେ ମୁଁ ଯାଉଚି ଆଉ।
ବହୁତ ଭଲ।
ଆଜ୍ଞା ଆଉ ଘରେ ସମସ୍ ସେ କେମିତି ଅଛନ୍ତି?
ହଁ ଘରେ ସମେସ୍ତେ ବହୁତ ଭଲରେ ଅଛନ୍ତି। ମୁଁ ଘରେ ସମସ୍ତଙ୍କ ଦେହ ଟିକେ ବି ମୋ ଦେହ ଯେତେବେଳେ ଖରାପ ହେଇଥିଲା ସମସ୍ତଙ୍କ ଦେହ ଯେତେଳେ ଖରାପ ହେଇଯାଇଥିଲା, ଏବେ କିନ୍ତୁ ସମସ୍ତଙ୍କ ଦେହ ଠିକ୍ ଠାକ୍ ଅଛ ଚି, ମାନେ ବହୁତ ଭଲରେ ଅଛନ୍ତି ସମେସ୍ତେ। ଆମର ପୁରା ଜଏଣ୍ଟ ଫ୍ୟାମିଲି ହେଲା, ଆମର ପଚିଶ ଜଣ ରହୁଚୁ ପୁରା। ପଚିଶ ଜଣ ରହୁଚୁ, ଆମ ଅଁଯ, ଆଉ ରଜ କେମିତି କଣ କଲ ତୁମର ଟିକେ କହିବ?
ଦିଦି ରଜ କଣ? ଆମ ପାଠପଢା ପିଲାଙ୍କ ପାଇଁ ରଜ ହିଁ ନାହିଁ। ଆମେ ରଜ ଦ୍ଵିତୀୟ ଦିନ ଆମେ ପଳି ଆସିଲୁ ଭୁବନେଶ୍ଵର ଆମର ପାଠ ପଢିବା ପାଇଁ। ଆମର ଟାଇମ୍ ହେଇଗଲା ଆମେ ପଳି ଆସିଲୁ। ଆମର କ୍ଲାସ୍ ଆରମ୍ଭ ହେଇଗଲା ଆମେ ପଳି ଆସିଲୁ।
ଆଁ, ତ ପ୍ରଥମ ଦିନ ରଜରେ ପୁଣି କିଛି ବୁଲାବୁଲି କଣ କରିଥିବ?
ହଁ ପ୍ରଥମ ଦିନ ରଜରେ ଆମ ସେପଟେ ଆଁ, ମୁଁ ଗୋଟେ ଗାଁ ପାଖରେ ଗୋଟେ ଆଉ ଗୋଟେ ଗାଁ ଅଛି ବନମାଳିପୁର ସେଇ ଗାଁରେ ବହୁତ ଉଁ, ଭଲ ଭାବରେ ରଜ ପାଳନ ହୁଏ। ଦୋଳି ଆ, ତିନି ଚାରି ଜାଗା ଲାଗେ।
ଲାଗେ। ଅଁ,
ଯାଇଥିଲୁ ଟିକେ ବୁଲାବୁଲି କରିକି ଆ
ଏପଟେ ବଢେଇସେ ରଜ ପାଳନ ହୁଏ, କେମିତି କହିଲେ ଆମେ ସାଙ୍ଗସାଥି ସ ସବୁ ମିଶିକି ଯିବୁ ବୁଲାବୁଲି କରିବୁ ରଜରେ। ନୂଆ ଡ୍ରେସ ପିନ୍ଧିବୁ, ପିଠାପଣା ଖାଇବୁ, ସାଙ୍ଗସାଥି ମିଶି ତିକି ସବୁ ପଟା ଦୋଳି ଖେଳିବାକୁ ଯିବୁ, ରଜପାନ ଖାଇବୁ ଆଉ ସେ ଝିଅ ପିଲାଙ୍କର ତ ରଜ କାମ ନାଇଁ କିଛି ନାଇଁ ଘରେ ରହିବେ ପୁରା। ମଜା ମସ୍ତି ଝିଅ ପିଲାଙ୍କର ହିଁ, ରଜ ପୁଅ ପିଲା ଖାଲି ଆମକୁ ଦେଖିକି କହିବେ ତମର ରଜ ଆଉ
ଆଉ ପୁଅ ପିଲାମାନେ ଦୋଳି ଝୁଲାନ୍ତି ଆମକୁ ଝିଅ ପିଲାମାନୁଙ୍କୁ।
ହଁ ଏଇଆ ସବୁ କଥା ଆଉ ଆଉ ଆଜି କଣ ଖାଇଥିଲ କଣ ରା ଯୋଉ ଖରାବେଳେ କଣ ଖାଇବ ଆଜି?
ଆ ଖରାବେଳେ ଜାଣିନି। କଣ ଦିଦି ଖାଇବା ବନେଇବେ ଭାତ, ଡାଲି? ଆଁ ତରକାରୀ କଣ ବନେଇବି ଆଉ?
ଆଉ ଏତେ ଦିନ ପରେ କଣ ମୋ କଥା ଆଜି ମନେ ପଇଲା? ଏତେ ଦିନ ହେଲା ଲଗଉନଥିଲ, ମୁଁ ଭାବିଲି ବୋଧେ ଭୁଲି ଭାଲି ଗଲଣି ନା କଣ।
ନାଇଁ ଦିଦି ଭୁଲିନି ଆ ପରୀକ୍ଷା ଚାଲିଥିଲା ଏଁ ଟିକିଏ ପାଠ ପଢାପଢିରେ ବେସ୍ତ ରଇଯାଇଥିଲି ଆଉ।
ଦେହ ଭଲ।
ପାଠ ପଢ ଭଲସେ ପଢାପଢି କର। ଆଗକୁ ଯା ଆଉ ଭବିଷ୍ୟତରେ ବୋହୁତ ଆଗକୁ ଯା
ବାପା ମା ଆଉ କଣ ତମ ଘରେ ସବୁ ଘର ଲୋକ ସବୁ ଭଲ ନା?
ହଁ ଘର ଲୋକ ସମେସ୍ତେ ଭଲ। ଆମର ବି ଜଏଣ୍ଟ ଫ୍ୟାମିଲି। ମୁଁ ବାପା ଆଉ ମୋ ବୋଉ। ବଡବାପା, ବଡବୋଉ, ଆଉ ମୋର ଦିଟା ଭାଇ। ତି ତିନିଟା ଭଉଣୀ ଆଉ ମୋ ଉଁ ଆ ମୁଁ ଜଣେ ଚାରି ସମସ୍ତେ ଜେଜେମା ସମସ୍ତେ ସମସ୍ତଙ୍କ ଦେହ ବି ଭଲ ଆଜ୍ଞା।
ଭଲେ ରୁଅ ଆଉ ବୋହୁତ ଭଲରେ ରୁଅ ଆଉ ତମୁକୁ ଖାଇବା ଭିତେରେ କଣ ଭଲ ଲାଗେ କହିବ ଟିକେ?
ମତେ ଖାଇବା ଭିତେରେ ଆମିଷ, ଆମିଷର ଯେତିକ ଜିନିଷ ଖାଇବା ମତେ ସବୁ ଭଲ ଲାଗେ। ମତେ ନିରାମିଷ ଖାଇବା ପାଇଁ ଭଲ ଲାଗେନି।
ଯାହା ହଉ ବହୁତ ଭଲ ତମେ, ଆଉ ତମ ଦେହ ପା କେମିତି ଅଛି କହିବ ଟିକେ?
ହଁ ଦେହ ଭଲ ଅଛି। ଟିକେ ଥଣ୍ଡା ହେଇଯାଇଛି, ଦେଖୁଥିବେ ତ ବର୍ଷା କେମିତି ଲାଗି ରହିଛି ଦି ଦିନି ହେଲାଣି। ଆ ସକାଳୁ ଭୋରୁ ଭୋରୁ ଆ ଲାଗି ରହିଛି ବର୍ଷା କଲେଜ ଯାଉଛି ଟିକେ ଓଦା ହେଇଯାଉଛି ଟିକେ ଥଣ୍ଡା ହେଇଯାଇ ଚି ଆଉ।
ଉଁ ଯାହା ଭଲ କଥା। ଆଉ ତମେ ଟିକେ ଠାକୁରଙ୍କ ମାନେ ବେଶୀ ଦେବା ଦେବତୀଙ୍କ ଉପରେ କୋଉ ଠାକୁ ଠାକୁର ଙ୍କୁ ବେଶୀ ଭଲ ପାଅ ଟିକେ?
ହୁଁ ଆ ଏମିତି ସବୁ ଠାକୁରଙ୍କୁ ପୂଜା କରେ ହେଲେ ଏ ଜଗନ୍ନାଥଙ୍କୁ ଟିକେ ବେଶୀ ଭଲ
କଣ ପାଇଁ ଗୋଟେ କଣ କାରଣ କହିଲ କଣ ପାଇଁ ତମେ ଜଗନ୍ନାଥଙ୍କୁ ବହୁତ ବିଶ୍ଵାସ କର ତାଙ୍କର ତାଙ୍କର କୋଉ ମାନେ ମାନେ ଉଁ କଣ ପରମ୍ପରା ତମକୁ କୋଉଟା ବେଶୀ ଭଲ ଲାଗେ?
ରଥଯାତ୍ରା ମତେ ବହୁତ ଭଲ ଲାଗେ ପୁରୀ ଯିବା ପାଇଁ ରଥଯାତ୍ରାରେ ମୋର ବହୁତ ଇ ଇଛା ହେଲେ କେବେ ଯାଇପାରିନି। ଏ ବର୍ଷ ବି ରଥ ରଥଯାତ୍ରା ରେ ପୁରୀ ଯାଇପାରିବିନି। ଅ ଉଁ
ଆଉ ଟିକେ ହଁ ଯାଅ ତମେ ତାହେଲେ ଜଗନ୍ନାଥଙ୍କୁ ଏତେ ମାନ ଟିକେ ଶୁଣ ଶୁଣ ଟିକେ ତମେ ଜଗନ୍ନାଥଙ୍କୁ ହଁ କହୁନ କୁହ
ମୁଁ ଖାଲି ଯାହା ବିି କିଛି ଏ ଜୀବନରେ କିଛି ଅସୁବିଧା ଟାଇମ ରେ ଦୁଃଖ ଟାଇମ ରେ ଯାହାବି କିଛି ମାଗିଛି ଏ ଠାକୁର ସେଟା ପୂରଣ କରିଛନ୍ତି।
ଉଁ ଯାହା ହଉ ତମେ ଜଗନ୍ନାଥଙ୍କ ଉପରେ ବିଶ୍ଵାସ ରଖିଛ ଟିକେ ଜଗନ୍ ମତେ ପ୍ରଭୁ ଜଗନ୍ନାଥ ଭଲ ଲାଗନ୍ତି ବହୁତ ଭଲ ଲାଗନ୍ତି। ତାଙ୍କ ସେଇ କାହ୍ନାଙ୍କର ମାନେ ଶ୍ରୀକୃଷ୍ଣଙ୍କର ଅନ୍ୟ ଜଣେ ରୂପ ହେଲେ ବି ସେଇ ଜଗନ୍ନାଥ। ତରୁ ମାନେ ଅଲଗା ଆମ ଇଏରେ। କଣ ଦି ମାନେ ଇଏରେ। ତାପରେ ମୋତେ ଜଗନ୍ନାଥ ବହୁତ ଭଲ ଲାଗନ୍ତି ଯେତେବେଳେ ଯାହା ବି ମାଗିଛି ଇଏ କରି ଯେତେ ବଡ଼ ଅସୁବିଧା ପଡ଼ିଥିଲେ ବି ତାଙ୍କୁ ଡା କିଲେ ମା ଙ୍କୁ ଡାକିଲେ ମା ମଙ୍ଗଳାକୁ ବି ମୁଁ ବହୁତ ବିଶ୍ଵାସ କରେ ତାଙ୍କୁ ଡାକିଲେ ବି ସେ ମୋ କଥା ବହୁତ ଶୁଣନ୍ତି। ଜଗନ୍ନାଥ ରକ୍ଷା କରନ୍ତି ଆଉ ତମେ ତ୍ ଜଗନ୍ନାଥ ରଥଯାତ୍ରା କେବେ ଦେଖିବାକୁ ଯାଇନା?
ନାଇଁ ବହୁତ ଇଚ୍ଛା ଦେଖିବା ପାଇଁ ଜୀବନରେ ସେଇଟା ହଉଛି ମୋର ସବୁଠୁ ବଡ ଇଚ୍ଛା ର ରଥ ଯାତ୍ରାରେ କେବେ ପୁରୀ ଯାଇକି ରଥ ଟାଣିବି ଜଗନ୍ନାଥଙ୍କର ହେଲେ କେ କେବେ ଯାଇ ପାରିନି ଆଉ ସେ ସୁଯୋଗ ମତେ କେବେ ଜଗା ଦେଇନାହାନ୍ତି।
ହବ ବି ତମେ ଜଗନ୍ନାଥଙ୍କୁ ଏତେ ବିଶ୍ୱାସ କରୁଛ ମାନୁଛ ମାନେ ଜଗନ୍ନାଥ ତମକୁ ତାଙ୍କ ପାଖକୁ ନିଶ୍ଚୟ ନେବେ। ଟିକେ ପରୀକ୍ଷା ନେଇକି ଧୈର୍ଯ୍ୟର ସହ ତମକୁ ରଖିବାକୁ ପଡିବ ଜଗା ତମକୁ ନେବେ। ଜଗାଙ୍କ କତିକି ଗଲେ ଟିକେ ଧୈର୍ଯ୍ୟ ରଖି ଯିବାକୁ ପଡିବ ମାନେ ଦେଖିନହେଲେ କେତେ କେତେ ଲୋକ ଯାଉଥିବେ କାଳିଆ ପାଖରେ ଖରା ବର୍ଷା ଶୀ ଭିତରେ ସେମିତି ଲାଇନ ଲଗେଇ ଠିଆଇଥିବେ ଘଣ୍ଟେ ଦିଇ ତିନି ଘଣ୍ଟା ତାଙ୍କୁ ଫୁଣି ସମୟ ଲାଗିବ ନା ନାଇ ଟେ ଫେରି କାଳିଆ ଆମର ପରୀକ୍ଷା ନିଅନ୍ତି। ଜାଣିପାରୁଛ ତ ମାନେ ତାଙ୍କୁ ସିଏ କହିବ ମୋ କତିକି ଆସିଛ ଏତେ ସହଜରେ ମତେ ଦେଖା କରିଦବ ଝୁଲିଝୁଲି ଆସିବ ସେ ଯେନ୍ତି ଝୁଲି ଝୁଲିଝୁଲି ଝୁଲି ଯାଆନ୍ତି ସିଏ ସେମିତି ଲୋକଙ୍କୁ ବି ଝୁଲେଇ ଝୁଲେଇ ତାଙ୍କ ପାଖକୁ ନିଅନ୍ତି।
ଠାକୁର କେବେ ଡାକୁଛନ୍ତି ତାଙ୍କ ପାଖକୁ ରଥଯାତ୍ରାରେ ଆଉ ଆପଣ କେବେ ଯାଇନାହାନ୍ତି? ରଥଯାତ୍ରା ରେ।
ହଁ ରଥଯାତ୍ରା ମୁଁ କେବେ ଯାଇନି କାହିଁକି ନା ଘର ଲୋକ ଛାଡନ୍ତି ନାହିଁ କହିବେ ଏତେ ଭିଡରେ ଯିବନି। ଇଏ କରିବୁନୁ କିନ୍ତୁ ମୋର ବହୁତ ତ୍ ଇଚ୍ଛା କେବେ ରଥଯାତ୍ରାରେ ଗୋଟେ ଯିବା ପାଇଁ କିନ୍ତୁ ଆଉ ଏମିତି ଫ୍ୟାମିଲି ସହ ମିଶି ବହୁତ ଥର ଯାଇଛି। କାଳିଆଙ୍କୁ ଦର୍ଶନ କରିଛି ବହୁତ ଖୁସି ଲାଗେ ସେ ଯୋଉ ଫାଙ୍କାରେ ବି ଦେଖିବା କାଳିଆ ସାମ୍ନାରେ ସେ ଯୋଉ ଜ ଜୟ ଜଗନ୍ନାଥ କହିକି ମାନେ ଯେମିତି ଦେଖିନ ଠାକୁର ଯେମିତି ଝୁଲି ଝୁଲି ଝୁଲି ଯେମିତି ଗୋଟେ ଟାଇମରେ ମୋମେଣ୍ଟରେ ଫିଲ୍ ହୁଏ କି ମାନେ ଭାବେକି ଠାକୁର ଚାହୁଁଛନ୍ତି ମାନେ ଏମିତି ପୁରା ତାଙ୍କ ସାମ୍ନାକୁ ଗଲେ ପୁରା ଆଖିରେ ଲୁହ ତାଙ୍କ ଭାବ ପୁରା ଅଲଗା ପ୍ରକାର ଆସେ ଠାକୁରଙ୍କ ପାଇଁ
ବଡ଼ ଦାଣ୍ଡ ପାଖକୁ ପଶିଯିବେ ମାନେ ମନ ଭିତରେ ଗୋଟେ ଅଲଗା ପ୍ରକାରର ଭାବନା ବହିଆସେ।
ହଁ ପୁରା ବହୁତ ଖୁସି ଲାଗେନି କାଳିଆକୁ ଦର୍ଶନ କରିବା ହେଠି ଭୋଗ ଖାଇବା। କେବେ ରହିଛ ନା ସେଠି?
ହଁ ବହୁତ ଥରେ ରହିଛି।
ମୁଁ ବି ଯେବେ ରହିଛି ବହୁତ ବଢିଆ ଲାଗେ କାରଁ ନା ଯେତେବେଳେ ପତିତ ପାବନ ପତାକା ଚେଞ୍ଜ ଛୁଞ୍ଜା ଯୋଉ ବଦଳା ଯାଏ ଆଳତି ହୁଏ ବା ପୁରା ଶୁକୁନ ଅଲଗା ପ୍ରକାର ଲାଗେ ସତିକା ସରଗର ଶାନ୍ତି ଏଇଆ ସବୁ କଥା ଆଉ।
ଜିନିଷ ଟା ଦେଖିବା ବହୁତ ଶାନ୍ତି ଲାଗେ। ମାନେ ଜୀବନରେ ଯେତିକ ଦୁଃଖ କଷ୍ଟ ସବୁ ଲାଗେ ସବୁ ଦୂରେଇ ଗଲା।
କୋଉ ଜନ୍ମରେ କଣ ଆମେ ପୁଣ୍ୟ କରିଥିଲେ ଯାହା ଆମେ ଓଡିଶାର ଜନ୍ମ ହେଇଛେ ଗୋଟା ମାନେ ଚାରି ଧାମରୁ ଗୋଟେ ଚାରି ଧାମରୁ ଗୋଟେ ଧାମରେ ଆମେ ଯାଉଛେ ଆମ ପାଖ ଫେଣେ ଆମ ଏତେ ବହୁତ ପାଖରେ ଆମ ପୁରୀ ମନ୍ଦିର ଯୋଉ ଠାକୁରଙ୍କ ଜଗନ୍ନାଥ ଆମ ବହୁତ ପାଖରେ ଅଛନ୍ତି। ଲୋକ ତ ଓଡିଶା ବାହାରୁ କେତେ କେତେ ଦୂରରୁ ଆସିକି ଜାଗାକୁ ଦର୍ଶନ କରିପାରୁନାହାଁନ୍ତି ଏଇଆ ଆଉ। ଆଉ ଟିକେ ଜଗାଙ୍କ ନାଁରେ ଗୋଟେ ଗୀତ ବୋଲିବ ଦୁଇପଦ? ହ
ନାଇଁ ତଣ୍ଟି ଭଲ ନାହିଁ ଦିଦି ଗୀତ ଆପଣ ବୋଲନ୍ତୁ ମୁଁ ଶୁଣିବି।
ନାଇଁ ମୁଁ ବୋଲି ମୁଁ ଗୋଟେ କହିଲି ତୁମେ ବୋଲିଥାନ୍ତା ନା କଣ ଲାଜ ଲାଗୁଛି କଣ ଅଛି ଏମିତି ସ୍ୱର ନହଉ। ମନୁଆ କାଳିଆ ମନ ମାରି ଦେଇ ଏମତି ବୋଲଦବ ଟିକେ ସଇଲା। ମଉନ ବସିଛି ଏ ସେଠି ଇ ଏମିତି ବୋଲିଦବ ଆଉ ଆମର କଣ ଆମେ କଣ କଣ୍ଠଶିଳ୍ପୀ ନା ଆମେ ସିଙ୍ଗର ମାନେ ବୋଲୁ ଗୀତ ତ ବୋଲିପାରିବା ଆମେ ଖାଲି ଗୋଟେ ଏମିତି ମନ ବୁଝିବା ପାଇଁ ଭାବ ସହିତ ଟିକେ କାଳିଆକୁ ଡାକିବା ଆଉ।
ହଁ ଆଜ୍ଞା ଦିଦି ଗୀତ ଗାଇ ପାରେନି ମୋ ତଣ୍ଟି ଟା ଟିକେ ଭଲ ନାହିଁ କହୁଥିଲି ବର୍ଷାରେ ଓଦା ହେଇକି ବୋଲିବି ଦିଦି ଆଉ ଏନେ ଅ ଆଉ ଥରେ କଲ କଲେ ମୁଁ ବୋଲିବି ଗୀତ।
ଆଉ ହଉ ଆଉ ଆଉ କଣ କ ଆଉ ଆଉ କଣ ଘରେ ସବୁ କଣ ଘରେ ସବୁ ମୁଁ ଆଜି ପଖାଳ ସହିତ ମାଛ ଭଜା ଖାଇଥିଲି ଆଉ। ଖରାବେଳେ ଆଜି ହଉଛି ଆମର ଖ ମାଛ ତରକାରୀ ମାଛ ଛେଚେଡା ଭାତ ଏଇଆ ଆଉ। ଆଉ ଘରେ ସବୁ ତମର କଣ କରନ୍ତି ବାପା ମା ଭାଇ?
ଏ ମା ଆ ଅ ମୋ ମା କି ଘରେ ରୋଷେଇବାସ କରନ୍ତି ଭାଇ ଆ ଚାକିର କରିଛନ୍ତି ବାପା ଚାକିର କରିଛନ୍ତି। ମୋର ଦିଟା ଭଉଣୀ ସେ ବାହା ହେଇ ସାରିଲେଣି ଆ ଭାଉଜ ଅଛନ୍ତି ଅ ଭାଇଙ୍କର ଏବେ ନୂଆ ନୂଆ ବାହାଘର ହେଇଛି ବର୍ଷେ ହେଇନି।
ଯାହା ବହୁତ ଭଲ ତମ ପରିବାରକୁ ଜଗନ୍ନାଥ ଘଣ୍ଟ ଗୋଡେଇ ରଖନ୍ତୁ ବହୁତ ଭଲରେ ରୁହ। ଆଉ କହୁଥିଲି କି। କଣ କହିଲ?
କହୁନାହାନ୍ତି
ମୁଁ କହିଲି ଆଉ ଏଇଆ ସବୁ କଥା ତମ ପରିବାର ବହୁତ ତୁ ଭଲରେ ରୁହ ତାପରେ ହଁ କହୁନା କୁହ କଣ କହୁଛ କୁହ?
ଆଉ ଦିଦି ଆପଣ କୁଆଡ଼େ କୁଆଡ଼େ ବୁଲିବା ପାଇଁ ଯାଇଛନ୍ତି?
ହଁ ମୁଁ ପ୍ରାୟେ ଆମ ଛତିଆ ମନ୍ଦିର କେବେ ଆସିଛ।
ନାଇଁ ଛତିଆ କେବେ ଯାଇପାରିନି। ହଉ ଦିଦି ମୁଁ ଟିକେ ଟିକେ ଦିଦି ଡାକୁଛନ୍ତି ମୁଁ ଟିକେ ଆପଣଙ୍କ ସହିତ ପରେ କଥା ହଉଛି। ଧନ୍
ହଉ ହଉ ହଉ ହଉ ଧନ୍ୟବାଦ୍